ହ୍ୟାଲୋ କଣ କରୁଛନ୍ତି ଆପଣ?
ମୁଁ ଏବେ ନା ଟିକେ ପେଟ କାଢିକି ଏଇ ଏଠି ଶୋଇଛି କାହିଁକି ନା ମୋର ଏବେ ପ୍ରିୟର ସାନ ଭଉଣୀ ମତେ ଲେମ୍ବୁ ପାଣି ମାନେ ମୁଁ ତାକୁ କହିଲି କି ମୋ ପାଇଁ ଟି କି ଲେମ୍ବୁ ପାଣି କରିଦେ ଏମିତି ନର୍ମାଲି କହିଲି ଆଉ ସିଏ ଦେଖନ୍ତୁ ମତେ ଏତେ ଭଲ ପାଏ କି ସେ ମତେ ଲେମ୍ବୁ ପାଣି କରିକି ଆଣିକି ଦେଲା। ବୁଝିଲେ ନା।
ହଁ ଆପଣଙ୍କୁ ଯୋଉ ମୁଁ ଚକି ଚକି ଟା ଦେଇଥିଲି, ସେଇଟା ଆପଣଙ୍କୁ କେମିତି ଲାଗିଲା।
ଜାଣିଚନ୍ତି, ସେଇଟା ଖାଇ ସାରିଲା ପରେ ମୋର ମାନେ ପୁରା ଛୋଟ ଛୋଟ ମାନେ କଥା ସବୁ ମନେ ପଡିଗଲା। ଛୋଟ ବେଳର। ମାନେ ମୋ ପିଲା ଦିନେ ଏଇ ସବୁ ଚକଲେଟେ ବାହାରିଥିଲା। ତ ମୋ ପିଲାଦିନେ ଏଇ ସବୁ ଚକଲେଟ୍ ଯେହେତୁ ବାହାରି ଥିଲା, ସେଇ ଏବେ ସେଇ ଚକଲେଟ୍ ଟା ମୁଁ ଏତେ ବର୍ଷ ପରେ, ମାନେ ମୁଁ ବୁଢୀ ହେଇଗଲିଣି ନା ଚାଳିଶି ବର୍ଷ ଆସିକି ହେଲାଣି, ସେ ମାନେ ଏବେ ସେ ଚକଲେଟ୍ ଟା ଖାଇକି ମାନେ ମତେ ଏତେ ଭଲ ଭଲ ଲାଗିଲା। ସବୁ କଥା ମୋର ମନେ ପଡ଼ିଗଲା। ମାନେ ମୋର ସବୁ ପିଲାଦିନର କଥା ସବୁ ମ ମୋତେ ମନେ ପଡ଼ିଗଲା। ମୁଁ ସେଇଆ ହିଁ ମାନେ ଆପଣଙ୍କୁ ଜଷ୍ଟ କହୁଥିଲି କି, ଆପଣ ସେ ଚକଲେଟ୍ ଟା ମୋତେ ଦେଇ ବହୁତ ଭଲ କଲେ। ଆଉ ଆପଣ ଆଜି ମ୍ୟାଗି କରିକି ଖାଇଥିଲେ କୁଆଡେ କେମିତି କରିଥିଲେ। ଟିକେ କହିଲେ।
ହ ମ୍ୟାଗି ଟା ମୁଁ ଦି ପ୍ରକାରିଆ କରେ। କିନ୍ତୁ ଆଜି ଟିକେ ଅ ଅଧିକ ଲେଟ୍ ହେଇ ଯାଇଥିଲା ମ୍ୟାଗି ଖାଇବାକୁ ମାନେ ଟିକେ ବର୍ଷା ବି ଦଉଥିଲା। ଟିକେ ମୁଁ ଚଟପଟା ଟାଇପ ର କରିଥିଲି ଫାଷ୍ଟ ମୁ ଗୋଟାଏ ଭଲ ବଲ ଗୋଟେ କଢେଇ ନେଇଗଲି। ସେଥିରେ ଧନିଆ ପତ୍ର ପୋଦିନା ପତ୍ ଯୋଉ ଭୃଷାଙ୍ଗ ପତ୍ର। ତାକୁ ମୁଁ ଯେ ମୁଁ କଣ କଲିି ନା ସେଥିରେ ସେଇଟାକୁ ଭଲରେ। ଭାଜିଦେଲି, ତାପରେ ମାନେ ଟିକେନାକୁ ବ୍ରାଉନ କରିଦେଲି ତାପରେ ସେଥିରେ ଟିକେ ହଁ ଯୋଉ ଜଗ ପକେଇ ଦେଇକି ତାକୁ ବି ଟିକେ ଭଲରେ ଭାଜି ଦେଲି। ତାପରେ ସେଥିରେ ଲଙ୍କା ପକେଇ ଦେଇଖି ତାକୁ ବି ଟିକେ ଭଲରେ ଭାଜି ଦେଲି। ବ୍ରା ଅନ୍ କରିଦେଲି ତା ଘରେ ବିଟ୍ ଗାଜର ପକେଇକି ତାକୁ ଭଲରେ ପୁରା ସିଜେଇ ଦେଲି। ତାପରେ ସେଇଥିରେ ଟିକେ ବ ବନ୍ଧା କୋବି ପକେଇ ଦେଇକି ତା କୋବି ଭଲଭାବେ ସିଜେଇ ଦେଲି। ଆଉ ଟିକେ ସୋୟାବିନ୍ ପକେଇଦେଲି। ତାପରେ ସେଇଥିରେ ମୁଁ କଣ କଲି ନା ଯୋଉ ମ୍ୟାଗି ତାକୁ ସିଜେଇକି ରଖିଥିଲି ସେଇ ମ୍ୟାଗି ଟାକୁ ପକେଇଥିଲି। ମ୍ୟାଗି ଟାକୁ ପକେଇ ସାରିଲା ପରେ ସେଇଟାକୁ ମୁଁ କରିକି ସେଇଟା ଗୋଟ୍ ଟିକେ ନାଁକୁ ଅଧିକ ପାଣି ଦେଇଦେଇକି ଭଲରେ ଟିକେ ଫୁଟେଇଦେଲି। ତାପରେ ସେଇଟାକୁ ଆମେ ସେଇଥିରେ ଯେ ଏ ଯୋଉ ଟମାଟୋ ସସ୍ ଚିଲି ସସ୍ ସୋୟା ସସ୍ ପକେଇକି ଭଲରେ ଗୋଳେଇ ଦେଇକି ରେ ସେଟାକୁ ଆମେ ଗ୍ୟାସ ବନ୍ଦ କରିଦେଇକି ଆମେ ସେଟାକୁ କାଢିକି ଖାଇଲୁ। ଆଉ ତା ସହିତ ଆମେ ସେଇ ଚକି ଚକି ଆଉ ଗୋଟେ କଚା ଆମର ଗୋଟେ ଚକଲେଟ ଟେ ଅଛି ଜେଲି ଟା ସେଇଟା ବି ଖାଇଲୁ।
ଓହୋ ମୁଁ ବି ସେଇଆ ଭାବୁଥିଲି କି ଆପଣ ଏମିତି କରିକି ମ୍ୟାଗି ଟାକୁ ଖାଇବାକୁ ହିଁ ଭଲ ଲାଗେ ଆପଣଙ୍କୁ ତ ଆପଣ ନିଶ୍ଚୟ ଭାବରେ ଏମିତି ହିଁ କରିକି ମ୍ୟାଗି ଖାଇଥିବେ? ଏଇଟା ମୁଁ ଭାବୁ ହିଁ ଥିଲି ଆଉ ଆପଣ ସତ କୁ ସତ ସେମିତି ହିଁ କରିକି ଖାଇଚନ୍ତି। ଯା ହଉ ଆପଣ ସତରେ ମାନେ ଯାହା ପାଇଁ ଯୋଉଟା ମାନେ ଆପଣଙ୍କୁ ଯୋଉ ପ୍ରକାର ଯୋଉ ଜିନିଷ ଟା ଭଲ ଲାଗେ ସେଇଟା ପାଇଁ ଆପଣ ସବୁବେଳେ ସବୁ ସମୟରେ ଏମିତି ଥାନ୍ତି ହଁ, ନା ମୁଁ ଠିକ୍ କହିଲି ନା?
ହଁ, ଏଇଟା ତ ପୁରା ଠିକ କହିଛନ୍ତି। ଆଉ ମୁଁ ଆପଣଙ୍କୁ ପଚାରୁଥିଲି? କି ଆପଣଙ୍କର ଯୋଉ ସାମ୍ନା ଘରେ ଯୋଉ ଆଣ୍ଟି ରହୁଛନ୍ତି ଯିଏ କି କେକ୍ ବନଉଚନ୍ତି। ସେ ବହୁତ ଭଲ କେକ୍ ବନାନ୍ତି। ସେଇଟା ସିଏ ଆପଣ ତାଙ୍କ ଠାରୁ କେକ୍ ଜାଣିଛନ୍ତି ଆପଣଙ୍କ ଆପଣ ହିଁ ତାଙ୍କ ସହିତ ଅଧିକ ମିଶିଥିବେ ତାହେଲେ ମତେ ମୁଁ ଗୋଟେ କେକ୍ ର ଅର୍ଡର ଦବାର ଥିଲା। ଏବେ ଗୋଟେ ଆସୁଛି ଜଣଙ୍କର ଜନ୍ମଦିନ। ସେ ଯୋଗରୁ ଟିକେ ଦବାରଥିଲା ଆ ମା ଟିକେ ତାଙ୍କକ ସହିତ ଯଦି କଥା ହଉ ଛନ୍ତି ଯୋଉ ଆପଣ ଟିକେ ତାଙ୍କୁ କହିଦେବେ କି?
ହଁ, ହଁ ନିଶ୍ଚିନ୍ତ କାହିଁକି କହିବିନି ଜାଣିଚନ୍ତି ଦେଖନ୍ତୁ ଆପ୍ ଆପଣ ଯଦି ଦୋକାନରୁ ଏବେ ଆଣିବେ ଦୋକାନରେ ଯୋଉ ବି ଡିଜାଇନ ହେଇକି ଅଛି କେକ୍ ଉପରେ ରେ ଆଉ ତାଙ୍କ ଫ୍ୟା କ୍ଟିରେ ଯେମିତି ବି ଡିଜାଇନ ସେମାନେ କରିକି ଦଉଚନ୍ତି ଆଉ ଯେମିତି ବି କରିକି ଦଉଚନ୍ତି ଆପଣ ସେମିତି ଆଣିବାକୁ ବାଧ୍ୟ, ହେଲେ ଏଇ ଆଣ୍ଟିଙ୍କ ପାଖରେ ଗୋଟିଏ ସୁବିଧା କଣ କହି ହିଲେ ଆପଣ ଯୋଉ ଭଳିଆ ଡିଜାଇନ୍ ଅନଲାଇନରୁ ଦେଖିକି ତାଙ୍କୁ କହିବେ ମାନେ ତାଙ୍କୁ ପଠେଇଦେବେ ଆପଣ ସେଇଭଳିଆ ହିଁ ପୁ ପୁରା ଡିଜାଇନ ସେ ବନେଇ ଦେବେ। ଆଉ ଜାଣିଚନ୍ତି ସବୁଠୁ ଭଲ କଣ ତାଙ୍କର ସେ ଯୋଉ କେକ୍ ଏତେ ପରିଷ୍କାର ପରିଛନ୍ନତା ର ସହିତ ଯେମିତି ଘର ଖାଇବା ହୁଏ ସେମିତି ବନାନ୍ତି ସେଥିପାଇଁ ସବୁ ଲୋ ଲୋକ ମାନେ ଯେତେ ଜଣେ ବି ଲୋକ ନେଇଚନ୍ତି କେବେ ବି ମାନେ କିଛି ଖରାପ କହିନାହାନ୍ତି। ଓଲ- ଟା ଆହୁରି ଦ୍ୱିତୀୟରୁ ତୃତୀୟ ଥର, ଚତୁର୍ଥ ଥର କିମ୍ବା ପଞ୍ଚମ ଥର କିମ୍ବା ଦଶମ ଥର ପର୍ଯ୍ୟନ୍ତ ବି ନେଇକି ଖାଆନ୍ତି। ଆଉ ଜାଣିଚନ୍ତି ହଉଚି ତାଙ୍କର କ୍ରିମ ଟା ନା ଏତେ ଭଲ ଏତେ ବିଶୁଦ୍ଧ କିଛି ପ୍ରକର ଏତେ ବି ଫୁଡ୍ କଲର ସେମାନେ ମିଶାନ୍ତିନି ଯୋଉଟା କି ହଉଚି ଆମ ଦେହ ପାଇଁ ଭଲ। ଫୁଡ୍ କଲରରେ ଖାଲି କଲର ଆସିବ ଡିଜାଇନ ପାଇଁ ନହେଲେ ଆମ ଦେହ ପାଇଁ ସେ ଯୋଉ ଧଳା ରଙ୍ଗର କ୍ରିମଟା ସେଇଟା ହିଁ ଭଲ ଆଉ ଜାଣିଚନ୍ତି ତାଙ୍କର ମିଠା ବି ବହୁତ କମ। ଯେହେତୁ ମିଠା ବି କମ ତାଙ୍କର ସେଇଟା ବି ଗୋଟେ ମତେ ବହୁତ ହିଁ ଭଲ ଲାଗେ ଆଉ ଜାଣିଚନ୍ତି ଗୋଟେ କଥା? ତାଙ୍କର ଯୋଉ ଅଛି ମାନେ ସବୁ ଜିନିଷ ପତ୍ର ଯୋଉ ଜାଗାରେ ରଖିଚନ୍ତି ସେଇ ଜାଗା ତାକୁ ତାଙ୍କ ଛଡା ଆଉ କିଏ ବି ଯାଆନ୍ତିନି କାହିଁକି ନା ସିଏ ହିଁ ମାନେ ସବୁ ସ୍ୱଚ୍ଛତାର ସହିତ କରିଥାନ୍ତି ନା, ସେଥିପାଇଁ ସିଏ ନିଜେ ହିଁ ସବୁ ମାନେ ରଖିବେ ବୋଲି ହଉଛଚି କାହାକୁ ବି କିଛି କୁଆଡେ ନିଅନ୍ତିନି ଆଉ ଜାଣିଚନ୍ତି ତା ଙ୍କର ନା ଆମେ ଯେତେବେଳେ ଛୋଟ ବେଳେ ସବୁ ଦୋକାନ ମାନଙ୍କରୁ କେକ୍ ଆଣିକି ଟିଫିିନ ହେରିକା ନଉଥିଲେ ମାନେ କ୍ରିମ କେକ୍ ତ ନଉଥିଲେ ଆଉ ଯୋଉ ଛୋଟ ଛୋଟ ମାନେ ଶୁଖିଲା କେକ୍ ସେଇଗୁଡାକ ହଁ, ସେଇଗୁଡାକ ବି ସେ ବନାନ୍ତି ଆପଣ ଜାଣିଚନ୍ତି ନା ନାହିଁ?
ଓ। ହଁ, ମୁଁ ଜାଣିଚି କିନ୍ତୁ ମୁଁ ସେଗୁଡା କେବେ ତାଙ୍କ ଠାରୁ ଆଣିନି ସେ କଣ ଏବେ ତାଙ୍କୁ କହିଲେ କଣ ସେ ବନେଇକି ଦେଇଦେବେ, ଆଉ ଆପଣ ତାଙ୍କ ଠାରୁ କେବେ କେକ୍ ଆଣିଛନ୍ତି? କାରଣ ମୁଁ ତ ଏଇ କା ଦେଖିଥିଲି ଆପଣଙ୍କ ଘରକୁ ତ ମୁଁ ଆସିଚି। ଆଉ ସେଇ ଘରଟାକୁ ବି ମୁଁ ଦେଖିଚି କିନ୍ତୁ ମୁଁ ଜାଣିିନଥିଲି ସେଇଠି ସେ ରହୁଚନ୍ତି ବୋଲି ତାଙ୍କର ଏଇ ଇ ସୋସିଆଲ ମିଡିଆରେ ତାଙ୍କର ସବୁ କେକ୍ ରା ଭିଡିଓ ଗୁଡାକ ଯୋଉ ସେ ଛାଡୁଚନ୍ତି ମୁଁ ଦେ ଦେଖିକି କହିଲି ସେ ତ ଘରେ ବନଉଚନ୍ତି ଯୋଉ ବି ଡିଜାଇନ କଲେ ତ ବନେଇ ଦଉଥିବେ। ତେବେ ମୁଁ ତାଙ୍କୁ ପଚାରେ ଆମର ଯୋଉ ମାନେ ଆପଣଙ୍କୁ ପଚାରିବାକୁ ବି ମୁଁ ଭାବ ଭାବିଲି ତାପରେ ସେ ଯୁଗରୁ ମୁଁ ଆପଣଙ୍କୁ ପଚାରିଦେଲି ଆଉ।
ଓଁ ହଁ ମୁଁ ମୋର ଭାଇର ଜନ୍ମଦିନ ମୋର ଭଉଣୀର ଜନ୍ମଦିନ, ମୋ ବାପା ମାମାଙ୍କର ହଉଚି ଆନିଭର୍ସରୀ ମାନେ ଯୋଉ ଦିନ ମାନେ ମ୍ୟାରେଜ କରିଥିଲେ ସେଇ ଦିନର ଆନିଭର୍ସରୀକୁ ମନେଇବା ପାଇଁ ଆ ଏବଂ ମୋ ମାମାଙ୍କର ଜନ୍ମଦିନ ଏବଂ ମୋ ବାପାଙ୍କର ଜନ୍ମଦିନ ହଉଚି ଏଗୁଡାକ କରିବି ତାଙ୍କ ଠାରୁ କେକ୍ ଆଣିଥାଏ ଆଉ ସିଏ ମତେ ବହୁତ ଭଲ ଦାମ ରେ କେକ୍ ଦିଅନ୍ତି ଆଉ ମତେ ତାଙ୍କର କେକ୍ ର ଆ ଟେଷ୍ଟ ଟା ଏତେ ଭଲ ଲାଗେ ଯେ ଆପଣ ଥରେ ଯଦି ଟେଷ୍ଟ କରି ଆପଣ ବା ଟେଷ୍ଟ କରିଥିଲେ ଆଣିକି? ମୁଁ ଆପଣଙ୍କୁ ଦେଇ ଥିଲି ମୋ ଭଉଣୀର ଜନ୍ମ ଦିନରେ କେକ୍ ଟା ଖାଇବାକୁ ଆପଣ କଣ ଖାଇ ନଥିଲେ କି?
ହଁ ମୁ ଖାଇଥିଲି ସେଇ ଯୁଗରୁ ତ ମୁଁ ଆପଣଙ୍କୁ ପଚାରିଲି ସେଇଟା ଆ ମ ମୁଁ ବି ଥରେ ବାଣିବାକୁ ଚାହୁଁଚି ସେ ଯୁଗରୁ ମୁଁ ଆପଣଙ୍କ ଠାରୁ ଟିକେ ଉ ବୁଝିଦେଲି ଆଉ ସେ କେକ୍ ଟା ତାଙ୍କର ମୁଁ ଥରେ ତାଙ୍କ ଠାରୁ କେକ୍ ବି ଆଣି ଥିଲି ତାଙ୍କ ଦୋକାନରୁୁ ତାଙ୍କ ଦୋକାନ ଭାଇ ଧଳା ମନ୍ଦିର ବସେଇ ତାଙ୍କ ଦୋକାନରୁୁ ପାଣି ଏଟା ସେ କେକ ଟା ସେ ଏ ମଳେ ହଉ ତାଙ୍କୁ ସେଇଠି ମୁଁ ତାଙ୍କୁ ମାନେ ସମସ୍ତଙ୍କୁ ଧର ସେ ପ ଶହେ ପଚାଶ ହେଇ ନିଅନ୍ତି ମୁଁ ଛୋଟ କେକ୍ ଆଣିଥିଲି କିନ୍ତୁ ସେ ମୋଠୁ ଶହେ ପଚାଶ ନ ନେଇକି ଶହେ କୋଡିଏ ଟଙ୍କା ନେଇଥିଲେ ଆପଣଙ୍କୁ ମୁଁ ଏଇ କଥା ଟା କହିଥିଲି ନା କହିନଥିଲି?
ହଁ ହଁ ଆପଣଙ୍କୁ ମୁଁ ହିଁ ଏଇ ଉପାୟ ଟା ଦେଇଥିଲି ଯେହେତୁ କିୁ ତୁ ଛୋଟ ଛୁଆଟେ ଅଛୁ ମାନେ ଛୋଟ ମାନେ ଆପଣଙ୍କର ତ ପଚିଶ ବର୍ଷ ହେଲାଣି ହେଲେ ତଥାପି ତାଙ୍କ ସାମ୍ନାରେ ତ ତୁ ଛୋଟ ଛୁଆ ନା? ତ ସେଥିପାଇଁ ମୁଁ କହିଲି ତମକୁ କି ତମେ ହିଁ କୁହ କି ଯେହେତେ ଯାହା ହେଲେ ବି ସେମାନେ ଆଟଲିଷ୍ଟ ଦଶ ଟଙ୍କା ଟା ତ କମେଇବେ ନା ଆଣ୍ଟି ଯେହେତୁ ଯେହେତୁ ସବୁ ଦିନ ମୁହ ଚାଁହା ଚାହିଁ ହଉଚନ୍ତି ତ ଦଶ ଟଙ୍କା ଟା ତ କମେଇବେ କି ନାହିଁ ତ ସେଥିପାଇଁ ମୁଁ ଆପଣଙ୍କୁ କହି ଆଉ ଦେଖିଲେ ତ ପୁରା ମାଜିକ ହେଇଗଲା ସିଏ ତିରିଶ ଟଙ୍କା କମେଇଦେଲେ ଆପଣଙ୍କୁ ସେଇ ତିରିଶ ଟଙ୍କାରେ ଅନ୍ୟ କିଛି ଜିନିଷ କିଣିବାକୁ ପଇସା ହେଇଯାଇଥିବ ମୁଁ ଠିକ କହିଲି ନା?
ହଁ ସେଇ ତିରିଶ ଟଙ୍କାରେ ମୁ ଯୋଉ ଇ ଯୋଉ ସ୍ପାର୍କଲ ଯୋଉ ବାଡରେ ଯୋଉ ଲଗା ତି ସେଥିରେ ଯୋଉ ନିଆଁ ଜଳିଲେ ଯୋଉ ସବୁ ବାଣ ଭଳିଆ ବାହାରେ ସେଇଟା ଆଉ ଗୋଟେ ନେଇ ଆସିଥିଲେ ଲେ, ଆଉ ମୋର ପଇସା ବି ଟିକେ ବଞ୍ଚିଗଲା ସେଇଟା ସେଇଟା ତ ତିରିଶ ଟଙ୍କା ନେଲା। ତାପରେ ମୋ ପାଖରେ ଛଅଶହ ଟଙ୍କା ଥିଲା ମୋ ମ ମାମାଙ୍କ ବାର୍ଥଡେରେ ଯୋଉ ପର୍ସ ଟା ବି ଆଣିକି ଦେଇଥିଲି। ତାପରେ ଏମିତି ହେଇକି ମୋର ପଇସା ତ ସବୁ ଖର୍ଚ୍ଚ ହେଲା ଏମିତିରେ ବି ଏଇଠି ଦେଇଥାନ୍ତି। ସେ ବି ସେଇ କିନ୍ତୁ ମୋ ଭଉଣୀ ସେ କୁ ନା ସେ ଆଣ୍ଟି କ କରି ଲା ଫନପେ କାରଣ ମୋ ମାନେ ସେ ଅନଲାଇନ ରେ ପଇସା ଦେଲା ତ ମୋର ମୋର ପାଖରେ ସେ ଯଉ ମୁଁ ଯୋଉ ପଇସା ଟା ଦେଇଥାନ୍ତି ସେ ମୋ ଠାରୁ କ୍ୟାସ୍ ନେଇଗଲା ଆଉ ସେ ଫୋନ ପେ କରିଦେଲା। ସେ ଯୋଉ ମୋର ଯୋଉ ବାଟେ ବି ହେଲେ ମୁଁ ମୁଁ ତ ଭାବି ସେନ୍ତୁ ମୋର ପଇସା ବଞ୍ଚିଯିବ ସେଇଟା ଦେଇ ଦଉଥିବେ, ଦେଖିଲା ବେଳକୁ ସିଏ ସେମିତି କଲାନି ସେ ସେ ପଇସାଟାକୁ ନେଇି ବି ହେଲା।
ଆଚ୍ଛା ଆଚ୍ଛା ଚଳିବ ଭଉଣୀ। ଭଉଣୀ ଭିତରେ ଏମିତି ତ ହୁଏ ଆଉ ଆପଣ ଜନ୍ମଦିନରେ ଯାହା କିଛି ବି ଆପଣ ଆପଣଙ୍କ ମାମାଙ୍କୁ ଦେଲେ ଆଉ କହିଲେ ମତେ ଆପଣଙ୍କ ମାମାଙ୍କୁ ସେ କେକ ର ଟେଷ୍ଟ ଟା ଭଲ ଲାଗିଲା କି ନାଇଁ?
ହଁ ସେ କେକ ର ଟଷ୍ଟ ଟା ତ ବହୁତ ଭଲ ବି ହେଇଥିଲା ତାପରେ ସେ ସ ଆ କୋଡିଏ ଟଙ୍କ ଭିତରେ ଭଲ କେକ୍ ବି ବନଉଚନ୍ତି ଆଉ ରଖୁଛନ୍ତି। ତାପରେ ତାପରେ ସେ ସେଥିରେ ଯୋଉ କେକ୍ ଟା ଯୋଉ ଥିଲା ତାର ଯଉ କ୍ଵାଲିଟି ଟା ସେଇଟା ବି ବହୁତ ଭଲ ଥିଲା ତାପରେ ସେଠାରେ ଯୋଉ ଥିଲା ହଁ କଣ କହିଲେ ଯଉ ତାଙ୍କର ଯୋଉ ଗୋର୍ବଲରେ ତ ସେମାନେ ଯାହା ଲଗଉଚନ୍ତିକ ତା ଟୋଟାଲୀ ମିଶେଇକି ନାହାନ୍ତି, ପୁରା ନେଚୁରାଲ କଲର୍ ଭଳିଆ ହିଁ ଦେଖା ହଉଥିଲା ଯୋଉ ଛୋଟ ଛୋଟ ତାର ଯୋଉ ମୋତି ଭଳିଆ ଗୋଟେ ବଲ ଥାଏ ସେଇଠୀ ଲ ଥିଲେ ଆଉ ସେ କେକ୍ ଟା ଟେଷ୍ଟ ବି ବହୁତ ଭଲ ଲାଗୁଥିଲା। ଆଉ ସେ କେକ୍ ଟା ତ ଆପଣଙ୍କୁ ଦେଇଥିଲି, ତାପରେ ସେଇଦିନ ମାନେ ଗୁପ୍ ଚୁପ୍ ବି କରିକି ଖାଇଥିଲି। ହଉ ଏବେ ପାଇଁ ତ ମୁଁ ରଖୁଚି ଆଉ କେତେବେଳେ କଥା ହବା।